ହ୍ୟାଲୋ। ହ୍ୟାଲୋ। ହଁ, ଭାଇ!
ଦେବେଶ୍ୱର ଭାଇ!
ହଁ, ଅନୁଜ ଭାଇ!
ଭାଇ ଶୁଣିଲି ପରା ତୁମେ, ବୃନ୍ଦାବନ ବୁଲିବାକୁ ଯାଇଥିଲ?
ହଁ, ଯାଇଥିଲି ବା।
କେବେ ଯାଇଥିଲ?
ଏଇ ଯାଇଥିଲି, ଛଅ ମାସ ହୋଇଗଲାଣି ଆଉ।
ଓହୋ! ଏ ଶୀତ ଶୀତଦିନେ ଯାଇଥିଲ ବୋଧେ!
ହଁ, ହଁ।
ହୁଁ, କେମତି କଣ ରହିଲ?
ବହୁତ ବଢିଁଆ ଲାଗିଲା ଭାଇ, ଆଉ ବୁଲି ଆସିଲୁ।
ସାଙ୍ଗମାନେ ଯାଇଥିଲ, ନା ପରିବାର ସହ ଯାଇଥିଲ?
ଅ ପରିବାର ସହିୟ ଯାଇଥିଲୁ ଆଉ।
ହୋଉ ହୋଉ
ସେଇ ବୃନ୍ଦାବନ୍ ଯାଇଥିଲୁ ବୃନ୍ଦାବନ୍ ପରେ ଆମେ ଉଁ ଅଯୋଧ୍ୟା ଅଯୋଧ୍ୟା ଗଲୁ ଅଯୋଧ୍ୟା ରୁ ବନାରସ୍ ବନାରସ୍ ରୁ ଏଇ ଆମ ପୁରୀ କୁ ଆସିଲୁ ପୁରୀରୁ ଘରକୁ ଫେରିଲୁ ଆଉ।
ଓ ତାହେଲେ ବହୁତ୍ ଜାଗା ବୁ ଦେଲେଦେଇଛ ନାଇଁ।
ହଁ ବହୁତ୍ ବୁଲିଲୁ ଆଉ।
କେତେ ଜଣ ଯାଇଥିଲ ଏମ୍ତି।
ଏମିତି ଆମ ଆମ ଫ୍ୟାମିଲି ଗୋଟେ ଯାଇଥିଲୁ। ଆଉ ଗୋଟେ ଫାମିଲ ଏମତି ଆମେ ଚାରି ଜଣ ଫ୍ୟାମିଲି ଯାଇଥିଲୁ। ଉଁ ସ ମିଶିକି ଆମେ ଷୋଲ ଜଣ ଥିଲୁ।
ଓହୋ ବଢି଼ଆ ତାହେଲେ ଆଉ।
ହଉ ହ ଭଲ ଲାଗିଲା ଭାଇ ଆଉ ଚାଲ ଥରେ ଯିବା ତମେ ଆଉ ମୁଁ ମିଶିକି।
ହଁ।
କଣ କହୁଛ?
ଯିବା ଆଉ।
ବଢି଼ଆ ଲାଗିବ ସେ ବୃନ୍ଦାବନ ବୁଲିଲା ପରେ ଆଉ ତମକୁ ହଁ ଆସିବାକୁ ମନ ଲାଗିବନି।
ହୁଁ ଠିକ୍ କହୁଛ।
ସେଠି ରହିକି ପୁରା ମସନ ହେଇଯିବ ଆଉ ସେଠି ର ମାନେ ଭଗବାନଙ୍କର ଏମିତି ଅଛି। ସେଠି ବୁଲିଲା ପରେ ଆଉ ତମକୁ ଇଚ୍ଛା ହବନି ଘରକୁ ଆସିବା ପାଇଁ।
ହଁ ସତ କଥା।
ହଁ ହଁ ରେ ଚାଲ ଯିବା କେବେ?
ହୁଁ ଯିବା ଆଉ ମୁଁ ତ ଯାଏନିଁ ମୋର ଆଛା ହଉଛି ଯିବା ପାଇଁ ବୃନ୍ଦାବନ ମୁଁ ଶୁଣିଛି କି ବୃନ୍ଦାବନ୍ ଗଲେ ପରା ଆସିବା ପାଇଁ ଇଚ୍ଛା ହୁଏନି ସେଠି ମନ ରହିଯାଏ କହିକି
ହଁ ନା ସେଇଟା ପୁରା ରିଏ ସତ କଥା ଆଉ
ସତ
ହଁ ପୁରା ସତ କଥା।
ଓହୋ ଆଉ ଥରେ କେବେ ଯିବା ପାଇଁ ସୁଯୋଗ ମିଳିଲେ ଯିବ।
ପୁରା ସିଓର ଯିବା।
ହଁ ଆଉ କୁ ଆଉ କୋଉ ନୂଆ ଜାଗା ବୁଲିବା ପାଇଁ ଇଚ୍ଛା ଅଛି ଏଇ ବର୍ଷ
ଏଇ ବର୍ଷ ତ ଇଚ୍ଛା ଅଛି କିନ୍ତୁ ଅଁ ସ୍ୱପ୍ନ ଟା ପୂରଣ ହବ କି ନାଇଁ ମୁଁ କେଦାରନାଥ ଯିବା ପାଇଁ ଇଚ୍ଛା ଅଛି ଟିକେ।
ଓହୋ କେଦାରନାଥ ଯିବା ପାଇଁ ଚାହୁଁଛ ନାଇଁ।
ହଁ କେଦାରନାଥ ଜାଣିଚ ତ?
ହଁ ହଁ କେଦାରନାଥ ଜାଣିଚି।
ହଁ ଆମ ଓଡିଶା ଭିତରେ କହିଲେ ପୁରୀ ଭୁବନେଶ୍ଵର ଏଇ ମାନେ ଲିଙ୍ଗରାଜ୍ ତାପରେ ଆମ ଭୁବନେଶ୍ଵରରେ ଲିଙ୍ଗରାଜ୍ ଯାଇଚି। ନନ୍ଦନକାନନ ଆଉ ଖଣ୍ଡଗିରି ଉଦୟଗିରି। ତାପରେ ଆମ ପୁରୀରେ ଏ ଯାଇଚୁ ପୁରୀରେ କଣ କୁହନ୍ତି କି ପୁରୀ ସେ ଜଗନ୍ନାଥ ମନ୍ଦିର ତ ଯାଇଚୁ। ତାପରେ ତମର କୋଣାର୍କ୍ ହାଁ କାଲି ଯାଇ ଆମ ଯଉ କଣ କୁହନ୍ତି କି? ବାଲୁଗାଁରେ ସେପଟରେ ଅଛି ନା।
ହଁ ହଁ।
ହଁ ତାପରେ ସେ ସମୁଦ୍ରରେ ଗାଧେଇଲୁ ଆଉ ଆସିଲୁ। ଏୟା ଆଉ। ସେମିତି ବୁଲିଚୁ ଆଉ କୋଉ କୋଉ ସେତେ ଟିକେ ମନେ ରହୁ ନାହିଁ କିନ୍ତୁ ବହୁତ ଡେ ରିଆ ବୁଲିଛୁ ସେପଟେ ହଁ ସାକ୍ଷୀ ଗୋପାଲ ବି ଯାଇଥିଲୁ।
ହଁ।
ହୁଁ। ସେପଟେ ଭଲ ଲାଗେ ଆଉ ହଁ। ହୁଁ
ସାଙ୍ଗ ମାନଙ୍କ ସହିତ ବୁଲିଲେ ବେଶୀ ମଜା ଲାଗେ ନା ପରିବାର ସହିତ ବୁଲିଲେ ବେଶୀ ମଜା ଲାଗେ?
ଦେଖ ଉଁ ଦେ ସାଙ୍ଗମାନଙ୍କ ବି ବହୁତ ଭଲ ଲାଗେ କିନ୍ତୁ ପରିବାର ସହିତ ବି ଭଲ ଲାଗେ କିନ୍ତୁ ସାଙ୍ଗ ମାଙ୍କ ସହିତ ରହିଲେ ଟିକେ ବଦମାସି କରିପାରିବ। ବୁଝିଥିବ ଆଉ ଟିକେ ମାନେ ବେଶୀ ଇଞ୍ଜୟ୍ କରିପାରିବ ସାଙ୍ଗମାନଙ୍କ ସହିତ ରହିଲେ। ମାନେ ସେପଟେ ସେପଟେ ଆସିପାରିବ ଯାଇପାରିବ ଆଉ କଣ? ଫ୍ୟାମିଲି ସହିତ ରହିଲେ ନା କଣ ହୁଏ କି ମାନେ ବାହାରକୁ ଛାଡ଼ିବେ ନାହିଁ ମାନେ ତାଙ୍କୁ ପୁରା କିଛି କରିବା ପାଇଁ ଦେବେନି ତାଙ୍କ କଥା ମାନିକି ଯିବାକୁ ପଡି଼ବ। ଆରାମରେ ଯିବ ଆସିବ ସାଙ୍ଗମାନଙ୍କ ସହି ତ ରହିଲେ ପୁରା ତମକୁ ଯୋଉଟା ଇଚ୍ଛା ରହିବ ସେଇ କାମ କରିବ ଆଉ।
ହୁଁ ହୁଁ ହୁଁ।
ଆଉ ମାନେ ବହୁତ ଇଞ୍ଜୟ୍ ହୁଏ। ଏଠି ସେଠି ଖାଇବ ୟେ ଗୋଟିଏ ଭଲ ଲାଗେ କିନ୍ତୁ
ହଁ। ଭାଇ ତମର ପସନ୍ଦ କଣ ନାଚ ଗୀତ ଆକ୍ଟିଙ୍ଗ୍?
ମୋର ତ ମୋତେ ଏକ୍ଟିଙ୍ଗ୍ ଭଲ ଲାଗେ।
ଆକ୍ଟିଂ ଭଲ ଲାଗେ ନା ଓ ରିଲ୍ସ ଫିଲ୍ସ ବନାଅ କି?
ରିଲିସ୍ ଟା ମୁଁ ତ ସେତେ ବନେଇନି କିନ୍ତୁ କେବେ କେବେ ଟ୍ରାଏ କରେ। ଗୋଟେ ଗେଟେ ବନେଇଚି। ଆଉ ଆମର ପୁରୁଣା ଗୁଟେ ଥିଲା ଦୁଇ ହଜାର ଅଠର ସତ ଅଠର ଉଣେଇଶି ରେ। ଗୁଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଥିଲା ସେଥିରେ ଆମେ କମେଡ଼ି କି ଆମେ ଛାଣୁଥିଲୁ। ଏବେ ଅଛି କିନ୍ତୁ ଆମେ ଆଉ ପୋଷ୍ଟ୍ କରୁନୁ।
ଓହୋ।
ଚ୍ୟାନେଲ ର ନାଁ ହେଉଛି ଆର୍ ପି ପ୍ରେଜେଣ୍ଟ୍।
ହଁ ହଁ ହଁ।
ହଁ।
ହଁ ହଁ ମୁଁ ଦେଖିଥିଲି ତମ ଭିଡି଼ଓ।
ଓହୋ ଦେଖିଛନ୍ତି।
ହଁ ହଁ ଦେଖିଛି। ଆଉ କଣ ଭାଇ। କେବେ ବାହାହଉଛନ୍ତି? ହାଲୋ ହାଲୋ